ହ୍ୟାଲୋ।
ସୁଭେଇ
ହଁ। ଆଉ କଣ କରୁଥିଲୁ ଏଇଠି ଥିଲି ଘରେ ଆଉ।
ବଟ୍ ମୁଁ ଏଠି ଆସିଛିି ଭୁବନେଶ୍ଵର ଆଉ ବୁଲିବା ପାଇଁ ତ।
ଓହୋ ଆଉ ସବୁ ଭଲ?
ହଁ ଭାଇ ସବୁ ଭଲ।
ଆଉ ଗାଁ ଆଡ଼େ କେବେ କଣ ଆସିବ?
ତା ଏଆଡ଼େ ଛିପେଟୁ ବୁଲି ସରି ଗାଁ ଆଡ଼େ ଯିବୁ ଅ।
ଓହୋ।
ଭାଇ ତମେ ବି କୁଆଡେ ବୁଲିବାକୁ ଯାଇନ ସାଙ୍ଗମାନେ?
ନାଇଁ ମୋ ସାଙ୍ଗମାନେ କୁଆଡେ ବୁଲାବୁଲି କରିବାକୁ ଯାଇନୁ ଭାବୁଛୁ ଯାଇନୁ କି ଭାବୁୁ ଯିବୁ ବଲେ ଆଉ।
ଆଉ କେବେ ଯାଇଥିଲ ବୁଲାବୁଲି କରିବାକୁୁ କୁଆଡେ?
ଏଇ ଯାଇଥିଲୁ ଏଇ ଜଷ୍ଟ ଦି ମାସ ତଳେ ଯାଇଥିଲୁ। ସ ଥିଲେ ଆମ ସ୍କୁଲ ସାଙ୍ଗମାନେ ସବୁ ଆମେ ଯାଇଥିଲୁ। ଯାଇଥିଲୁ ଏଇ ଗଲୁ ଆମେ କ ଯାଇଥିଲୁ ଏପଟେ ଦିଲ୍ଲୀ ଏପଟକୁ ସେପଟକୁ ଯାଇଥିଲୁ। ଦିଲ୍ଲୀରେ ହଁ।
କିଏ କିଏ ଯାଇଥିଲ କହିଲ ଆ ସାଙ୍ଗମାନେ ଯାଇଥିଲ ନା ଫାମିଲି?
ଅ ନାଇଁ ଆମ ସାଙ୍ଗମନେ ଯାଇଥିଲୁ।
ଦିଲ୍ଲି ଆଡେ କୁଆଡେ କୁଆଡେ ବୁଲିଲ?
ଦିଲ୍ଲୀ ଗଲା ପରେ ସିଏ ପାଖାପାଖି ଆମର ଦିଲ୍ଲୀରେ ଯୋଉ ରହୁଛି କ୍ରିକେଟ୍ ଷ୍ଟାଡିୟମ ଟା ସେଇଠି ଯାଇଥିଲୁ ତାପରେ ଆମର ଯୋଉ ରହିଲା। ଦିଲ୍ଲୀରେ ଆମର ସବୁ ଆମ ଆର ଯୋ ସୁପ୍ରିମ କୋର୍ଟ ହରିକା ସେଇ ପାଖାପାଖି ସବୁ ଯାଇଥିଲୁ। ତାପରେ ଏ ଆଉ ଏମିତି ଯାଇକି ଅଳ୍ପ କେତେ ଦିନ ରହିକି ପଳେଇ ଆସିଲୁ ବ୍ୟସ୍ତରେ ଗାଁରେ କାମ ଥିଲା ତ। ସେଥରୁ ଯାଇକି ଆମେ ପଳେଇ ଆସିଲୁ ଶୀଘ୍ର ଆଉ ତାପରେ ଆସିଲା ବେଳକୁ ଯାହା ବାଟରୁ ମୁମ୍ବାଇ ହେରିକା ସେଇଠି ରହିଲୁ ହେଇଠି ଆମର ମୁଖ୍ୟ ପ୍ଲାନ ଥିଲା ଦିଲ୍ଲୀ ଯିବାକୁ। ଦିଲ୍ଲୀ ଗଲୁ ଅଳ୍ପ କେତେଦିନ ରହିଲୁ ସେଠି ରହିକି ତାପରେ ଆସିକି ମୁମ୍ବାଇରେ କେତେଦିନି ବୁଲାବୁଲି କରି ତାପରେ ଗାଁକୁ ଆସିଲୁ ଆଉ।
ଦିଲ୍ଲୀରେ ଯୋଉ ରହିଥିଲ ସେଠି କଣ ରୁମ ନେଇକି ରହିଥିଲ?
ହଁ ରୁମ ନେଇକି ରହିଥିଲୁ ହୋଟେଲରେ।
ହଁ ସେ କେତେ ନଉଥିଲା ପର ଡେ?
ପର ଡେ ଆମେ ଯାଇଥିଲୁ ପାଞ୍ଚ ଜଣ ନା ପର ଡେ ମାନେ ପର ପର୍ସନ ହେମିତି ନାଇ କି ଟୋଟାଲ ଉପରେ ଆମେ କରିଥିଲୁ କି ସେ ଦିନକୁ ନଉଥିଲେ ଦି ହଜାରେ।
ଏସି ରୁମ୍?
ହଁ ଏସି ରୁମ।
ହାଁ।
ଏ ମିତି ହେଇକି ଆମର ହଁ। ଆସିଲା ବେଳକୁ ସେଡୁ ମୁମ୍ବାଇରେ ଆଉ ମୁମ୍ବାଇ ରେ ଯୋଉ ସେଇଠୁ କେତେ ଭଲ ଭଲ ହେଇ କେତେ ଟା ଜାଗା ହାରିକା ମୁମ୍ବାଇ ଯୋଉ ମୁମ୍ବାଇ ମେରାନୀ ବିଚ ହେରିକା ଯୋଉ ରହୁଛି ସେଇଗୁଡା ଯାଇଥିଲୁ ତାପରେ ମୁମ୍ବାଇ ରେ ଯୋଉ ଯୋଉ ଆଙ୍ଖେଡ଼ି ହେରିକା ସେଇ ପାଖାପାଖି ସବୁ ଯାଇଥିଲୁ। ତାପରେ ମୁମ୍ବାଇ ରେ ଯୋଉ ବୁଟ ହାଉସ ହେରିକା ସିଏ ସେଗୁଡା କେତେଟା ଜାଗା କେମିତି ବୁଲାବୁଲି କରିକି ସେଗୁଡା ସବୁ ଦେଖା ଦେଖି କରିକି ଆସିଲୁ ଆଉ।
ହଁ ହଁ।
ଆଉ ମୁ ମୁଖ୍ୟତଃ ଏମିତି ବୁଲାବୁଲି କରିଯାଇଥିଲୁ ସାଙ୍ଗା ସାଥି କେତେ ମିଶିଗଲୁ ତ ସେଇଥିିରୁ ବାହାରିଥିଲୁ ଯିବା ପାଇଁ ଆଉ।
ମୁମ୍ବାଇ ରେ କେତେଦିନ ରହିଲ?
ସେଇଠି ହେଇ ଦି ତିନି ଦିନ ଖଣ୍ଡେ ରହିଲୁ।
ଏଠି ବି ରୁମ୍ ନେଲ?
ହଁ ସେଇଠି ରୁମ ନେଇଥିଲୁ ସେଇଠି ରୁମ ନେଇକି ସେଇଠି ଯୋଉ ରହିଗଲୁ ଏଇ ଏସି ବାଲା ରୁମ ନାଇଁ। ଦେଖି ଶସ୍ତା ଦେଖିକି ରହିଯାଇଥିଲୁ ଆଉ।
ଆଛା ଆ ଖାଇବା ପିଇବା କେମିତି କଣ?
ଖାଇବା ହେରିକ ସବୁ ବାହାରୁ ମାନେ କି ଏ ଛୋଟ ଜାଗା ଦେଖିକି ସେଇଗୁଡା ଗୋଟେ ବଡ ହୋଟେଲ ନାହିଁ ଛୋଟ ହୋଟେଲ ଭଳିଆ ସେଇ ଦେଖିକି ଖାଇବାଆଣୁ ଥିଲୁ। ଏମତି ଦି ମିନିମମ୍ କଷ୍ଟରେ ହେଇଯିବ ସେଇ ଅନୁସାରେ ଦେଖି ରହୁଥିଲୁ ଆଉ।
ଆଛା ବୁଲି ଯିବାର ପ୍ଲାନ ନାଇଁ?
ଅ ନା ଏବେ ନାଇଁ ଆଉ ତମେ ସବୁ କେତେ ଜଣ କଣ ଯାଇଛ?
ହଁ ମୁଁ ଏବେ ଯାଇଥିଲି। ତାପରେ ଏବେ କାଲି ଆମର ବେପାର ଅଛି ପୁରୀ ଆଉ କୋଣାର୍କ ହକା ବୁଲି।
ଅ ଆଉ ଭଲ ଦେଖିକି ଏବେ ତ ଭଲ ବି ଭଲ ବି ପାଗ କଣ୍ଡିସନ ଦେଇଛିଏବେ ବର୍ଷା ବର୍ଷା ଏବେବି ନାହିଁ କିଛି।
ହଁ।
ଉଁ, ବୁଲାବୁଲି କରିବ ନା କଣ ଏ ଫିଷ୍ ଫିଷ୍ଟ କଣ କରିବ?
ନାଇଁ ଖାଲି ବୁଲାବୁଲି କରିବୁ ମୋ ସାଙ୍ଗମାନେ ଯିବ ଗଲେ।
ଓ ହୋ!
ଆଉ ତୋମେ କେବେ ପୁଡୀ ଯାଇଥିଲ ଆଉ?
ପୁରୀ ଏବେ ନାହିଁ ଯାଇଥିଲା ପୂର୍ବବର୍ଷ ରଥଯାତ୍ରାକୁ ଯାହା ଯେତିକି ଯାଇଥିଲି।
ରଥ ରେ ଯାଇଥିଲ?
ହଁ।
ସେତେବେଳେ ତ ବହୁତ ଲୋକ ଗହଳି ହଉଥିବେ ନା?
ହଁଁ ପ୍ରବଳ ଲୋକ ଗହଳି। ତୋମେ ଏବେ କଣ ପାଇଁ ଯାଉଛ? ରହିଯାଉନ ରଥଯାତ୍ରା କୁ ଯିବ କି କଣ କରିବ। ନାଇଁ ଏବେ ଯା ନହେଲେ ଭଲ। ହେତଳୁ ପ୍ରବଳ ଗହଳି ହଉଥିବ ମୋ ମିଶସ୍
ହଁ ସେତେବେଳେ ମାନେ ପ୍ରବଳ ଗହଳି ଯୋଉ ଘରେ ଛାଡିବାକୁ ମନା କରିବେ ନା।
ହଁ, ହଁ, ହଁ, ହଁ ଏ ଠିକ୍ କଥା। ଆମେ କେତେଳେ ଯେ ଆମେ ବି ଏଇ ଟାଇମ୍ ରେ ବି ଯାଉନା। ଆମେ ବି ସେଇ ଏଇ ଆ, ଅଫ୍ ସିଜିନ୍ ରେ ଯାହାହେଲେ ବି ସେ କେତେବେଳେ ରଥଯାତ୍ରା ରେ ଯାଇନଥିଲୁ ସେଇଥିରୁ ପଳେଇଥିଲୁ ଆଉ। ପ୍ରବଳ ଗ
ଆଚ୍ଛା ହଁ ସେ ଟାଇମ୍ ରେ ବହୁତ ଚୋରି ହବା ହୁଏ ନା ବି।
ହଁ, ହଁ। ସେଇଥିରୁ ପ୍ରାୟ ସେଇଥିରୁ କି ମାନେ ପ୍ରାୟ ଲୋକ ବି ସେଇ ଟାଇମ୍ ର ଯାଆନ୍ତି। ଗାଁ ଦିହରୁ ବାହାରିବ ମାନେ ସେ କଥା ନାହିଁ, ଏଇ ଟାଇମ୍ ରେ ଯିବ ଅ ଲାହ ଯାହା ଯେବେ କି କଣ ଏ ଦେଖିକି ଯିବ ସେ ଭଲ ଆସିବ।
ହଁ। ଆଉ କଣ କହୁଥିଲି କହିଲ ଆଉ ତୋମ୍ ତୋମେ ଯେ ପୁରୀ ଯାଇଥିଲ ରହିଥିଲ ନା ଆସିଥିଲ ଭାରି?
ଆମେ ପୁରୀ ଯାଇଥିଲୁ ଗୋଟେ ଦିନ ରହିଥିଲୁ। ଆମେ ବାହୁଡା ଯାଇଥିଲୁ ତ। ଏ ତୁ ଗୋଟେ ଦିନ ରହିକି ତା ପର ଦିନ ସୁନାବେଶ ହେରିକା ଦେଖିକି ଆସିଥିଲୁ ରାତିରେ ସେଇଦିନ ପଳେଇ ଆସିଥିଲୁ ଆଉ।
କୋଉଥିରେ ଯାଇଥିଲ?
ଏ ଆମ ଏପଟୁ ଯୋଉ ଟ୍ରେନ୍ ଯାଉ ସେଥିରେ ପଳେଇଥିଲୁ ଟ୍ରେନ୍ ରେ ଆମେ ଯାଇଥିଲୁ ଆମ ସାଙ୍ଗମାନେ ଯାଇଥିଲୁ ଏ ତିନି ଜଣ ଯାଇଥିଲୁ।
ସବୁଆଡେ ସୁବିଧା ହେଲ।
ହଁ ହେଇ ଗଲାବେଳକୁ ସେଇଠି ର-ରହି ଯାଇଥିଲୁ ଛୋଟ ଗୋଟେ ଲଜ୍ ଭଳିଆ ଦେଖି ସେଠି ରହିଯାଇଥିଲୁ ଅଳ୍ପ ଟଙ୍କା ଦେଇକି। ଯେ ରହୁଛନ୍ତି ଏଠି ଜଣେ ଏ ସାଙ୍ଗର ଜଣେ ତାର ବି ଜଣେ ବନ୍ଧୁବାନ୍ଧବ ହେଲା ଭଳିଆ ହୁଏ ତ ସେଇଠି ରହୁଥିଲୁ। ତାଙ୍କ ସେଇଠି ରହିଯାଇଥିଲୁ ସେଇ ଲଜ୍ ରେ ଆଉ।
ଓ ଆଚ୍ଛା ଏଇ ବର୍ଷ ପ୍ଲାନ୍ ଅଛି ନା ନାଇ ଯିବାର?
ହଁ ଏଇ ବର୍ଷ ଅଛି ଦେଖ କଣ ହଉଛି। ଏବେ ତ ଇଆଡୁ ଯାଇକି ଆସିଛୁ ଦେଖିବା। ପରେ ହବ ଯଦି ପୁରୀ ଯାଇକି ଆସିବ।
ଟଙ୍କା ଠିକି ଯିବ।
ହଁ। ଆଉ ତୋମର କଣ ମାନେ କ ରହିବ ନା ପଳେଇ ଆସିବ ଯାଇକି?
ଆମର କାଲି ଅଛି ଯାଇକି ବୁଲିବାର ଆଗ କାଲି କଣ ଠାକୁରଙ୍କ ଦର୍ଶନ ମାନେ ବନ୍ଦ ଅଛି କେ ତେ ଘଣ୍ଟା ଦେଖିବା କଣ ହଉଛି। ତାପରେ ସେଠୁ ବୁଲି କାଲି କୋଣାର୍କ ଯିବୁ ବୁଲିଆକୁ।
ଆରେ ସେଇଟା ପୁରୀ ଯବି ମାନେ ଗୋଟେ କି ନାହିଁ ଖାଲି କି ଜଗନ୍ନାଥ ଦର୍ଶନ କରିକି ଆସିବ କି କଣ କରିବ। କନ ଗୋଟେ ଯିବ ଦିନ ରେ ସଖାଳୁ ଗଲେ ଯେମିତି ତୋମର ସନ୍ଧ୍ୟା ସୁଦ୍ଧା କାମ ସରିଥିଲେ ତୁମେ ଏମିତି ଯୋଉଠି ହେଇ ପଳେଇ ଆସିବ ସବୁଳେ ଏ କେତେ ଜାଗା ରହୁଛି ପୁରୀରେ ବୁଲିବା ପାଇଁ।
ସେଠି ଆମର କ ଗଲା ପୁରୀ ଯିବୁ ପୁରୀ ଗଲା ପରେ ଅଛି କୋଣାର୍କ ଯିବୁ। କୋଣାର୍କ ବୁଲି ସାରା ପରେ ଯଦି ହବ ଗଲା ଆମେ ସେ ପାଖି ଭୁନେଶ୍ୱର ଲିଙ୍ଗରାଜ ମନ୍ଦିର
ହଁ ଆଉ ଗୋଟେ ମାତା ମଠ ବି ଏଠି ଗୋଟେ ଅଛିଲ ଦେଖିବ ସେ ଗଠୁ ଭଲ ଲାଗ ପ୍ରାୟ ଲୋକ ଗଲେ ଯାଆନ୍ତି ସେଠି
କୋଉଠି କହିଲ ପୁରୀରେ।
ହୁଁ ସେଇ ଜଗନ୍ନାଥ ମନ୍ଦିରଠୁ ଏଇ ପାଞ୍ଚ ଛ କିଲୋମିଟର କି ଛ କିଲୋମିଟର ଭିତରେ ଅଛି।
ଭଲ ଜାଗାଟ ସେଠି ଗଲେ ଆମେ ଯାଇଥିଲୁ ଭଲ ଜାଗା ଟେ।
ମ ମତେ କାଲି ଦେଖିବା ଗଲେ କଣ କହୁଛି କାଲି ଗଲା ଟ ଆଇ ଅଧ ସେଠୁଆ ବୁଲିକି ଆସିବୁ।
ହୁଁ ଯିବ ଯ ଏ ପୁରା ଏଇ ମର୍ଣ୍ଣିିଂ ରୁ ପଳେଇଲ ତ ସନ୍ଧ୍ୟା ସୁଦ୍ଧା ସବୁ ବ କଣା ଫୁଣ ଯାଇକି ସବୁ ଟା ତମେ ଦେଖିକି ତମକୁ ଟାଇମ ହବ ଆସିବା ପାଇଁ। ଆଉ ଆଉ ଦ ପ୍ଲାନ କରଥିବ ରହିବା ପାଇଁ ସେ ଅନୁସାରେ ଦେକଏ ବୁଲାବୁଲି କରିବ ଆଉ। ବୁଲାବୁଲି କଲା ବଳେ ଟିକେ ଦେଖିକି ଟିକେ ଏଇ ଲୋକ ମ ଗୋଟେ ଦେଖିବେ ଚୋରି ଫୋରି ହଉଥିଲା ପ୍ରାୟ ଜିନିଷ
ହଁ କ କହଲେ ମର
ହଁ।
ଚାର ଦୋକାନ ଅଛି
ହଁ ଆ ସେମିତି ଦେଖିକି ବୁଲାବୁଲି କରିକି ଆଉ କଣ ହବ ଯଦି କିଇ୍ଛା ହବ ଯଦି ଆଉ ନହେଲେ କୁଆଡେ ଯାଇକି ଆସିବ କଣ କରିବ ପୁରୀ ପାଖାପଖିଲାବେଳେ ଭଲ ଭଲ ବି ଜାଗା ଅଛି
ହଁ ଆ ତାେ ଭୁବନେଶ୍ୱର ଅଛି କାଲି ଯିବହଲେ କାଲି ଆସିବି ତାେଲେ ପର ଦିନ ଭୁବନେଶ୍ୱର ଏଠି କଡେ ବଡ ବୁଲାବୁଲି ଟିକଏ କରିବା ପ୍ଲାନ୍ ଅଛି
ହଁ ଭୁବନେସ୍ୱରେତ ଭଲ ଭଲ ଜାଗା
ଏଇ ଆମ କଙ୍ଗଲ ଯୋଉ ମଲରା
ହଁ
ହଉ କାର ପ୍ଲାନ
ହୁଁ ମଲହରିଆ ଗଲେ ବି କଣ ଦରକାରଥିବ ଯଦି କଣ ନିଜ ପାଇଁ ହଉ କି ଘର ପାଇଁ ହଉ କଣ ଧରିକି ଆସିବ ଧିକି କଣ ଯାଇଛ ତୁ ଏକାରେ ଭୁବନେଶ୍ରରେଛ ଏକ
ଆଉ ତମେ ଭୁବନେଶ୍ରରେ କୋଉ ମାନେ ମହଲ ରେ ଯାଇଛ ନା ନାଇ
ହଁ ଭୁବନେଶ୍ର ର ଏବେ ଯାଇଥିଲଥିଲେ ଏଇ ଦଶ ଦିନି ତଳେ ଯାଇଥିଲି ଯାଇଥିଲି କମ ଅଲଗା ଯାଇନଥିଲି ଖାଲି ଗୋଟେ କାମଥିଲା ତ ସେ ଯାଇକି ପଳେଇ ଆସିଥିଲେ ଆଉ କି ତା ପୂର୍ବରୁ ଯାଇଥିଲି ଏବେ ପାଞ୍ଚ ଆସିକି ମାସ ହବ ସେତେବେଳେ ଯାଇଥିଲି ସରିଆ ଆଣିବା ପାଇଁ ଯାଇଥିଲି ଆଉ
ହ କୁଆଡେଡେ ଆସି ବୁଲିଚ
ଭୁବନେଶ୍ୱରରେ ସବନନ୍ଦନକାନନ ହରିକା କି ତାପରେ ଯୋଉ ଏବେ ଏଗୁଡାଆ ସବୁ ହେଇନି କି ଇଏ କି ମୁଜିୟମ୍ ପ୍ଲାନେଟୋରିୟମ ସେଗୁଡା ସବୁ ଯାଇଥିଲେ ଆଉ
ଆଉ ତମେ ବି ଦେଖୁଛ ସବୁବେଳେ କେଥେ ରହୁଛ ତ କେତେରେ ସବୁ ଦେଖା ଦେଖି କରିକି ଆସିବ ଆଉ।
ହଁ ରାସିଟା ବୁଲିକି ଯିବାର ଅଛି ଆଉ।
ହଁ। ଭୁବନେଶ୍ୱରରେ ବି ପୁରୀ ଭଳିଆ ବି ଭୁବନେଶ୍ୱରରେ ବି ବହୁତ ଜାଗା ଅଛି ଦେଖିଆ ପାଇଁ। ପୁରୀ କାଲି ଯିବ କୋଉଥିରେ ଯିବ?
କାର୍ ରେ ଯିବୁ ବା
ଅନ୍। ହଉ ମିଶିକି ଇ ଦେଖିବ ଯେମିତି ଆଫଡେବୁଲ ହବ ସେମିତି ଯାଇକ ବୁଲିକି ପଳେଇ ଆସିବ ଆଉ।
ହଁ ହଁ।
ଆଉ ଖିଆପିୟା ସରିଲାଣି ନା କଣ?
ହଁ ଖାଇନୁ ଖାଇବୁ ଏଠି ରୋଷେଇ ଚାଲିଛି ଆଉ।
ଓ ହୋ।
ଆଉ ତମେ ଖାଈସାଇଲନି।
ହଁ ମୁଁ ଖାଇସାଇଲିଣି ମ।
ଆଉ କଣ କହିବ କି?
କଣ ହେଲୁ?
ବୋଲା ଆଉ କଣ କହିବ କି?
ଆଁ ହଁ ହଉ ରଖିଦିଅ ଆଉ।
ହଁ।
ହଉ ଦେଖିବେ ଭଲ ବୁଲାବୁଲି କରିକି ଆସିବ ଆଉ।
ହଉ ହେଲା ହଉ ହେଲା।
ହଁ।